ମୋ ଭୟସ ଆପଣଙ୍କୁ ପା ଯାଉଛି।
ହଁ ହଁ।
ଓହୋ ଆଉ ଏବେ ବସିଛି ଆଉ ଆପଣ?
ହଁ ମୁଁ ବି ଏଠି ବସିଚି ଆଉ।
ଓହୋ ଆପଣ ସବୁ କାମ ସରିଗଲାଣି।
ହଁ।
ଉଁ ହଁ ରୋଷେଇ ସରିଲାଣି ରୋଷେଇଛି କଣ କଣ ହେଇଛି?
ଆଜି ମୋର ଡାଲମା ଭଜା ହେଇଚି।
ଓଁ ହୁଁ ଆପଣ ସବୁ ତ ରୋଷେଇ କରୁଛନ୍ତି ନା ଆଉ କି ହଉଛନ୍ତି।
ଆପଣଙ୍କ ଚାରି ପାଖରେ ଭଲ ଶୁଣା ହଉଛି?
ହାଲୋ ହଁ ହଁ ଶୁଭ ହେଲାଣି ନାଇଁ ଟିକେ ଛୋ ଛୋଟ ଛୁଆର ଥିଲା ତ ସେଥିପାଇଁ ବସଟା ସୁଭା ଯାଉଥିଲା।
ଆପଣଙ୍କ ଘରେ ଜୀବଣ ସହିତ ଯାଣ
ତିନିଟା।
ହୁଁ ହୁଁ ଆଉ ଆପଣ ତ ତାଙ୍କ ସ
ହଁ ସେବା ତ କରୁଚନ୍ତି ସେମାନେ ବି ଆମର ବି ସେବା ବହୁତ କରୁଚନ୍ତି।
ଏଇ ଛୋଟ ଛୁଆରା ଆପଣଙ୍କର ରଖିକି ସେବା କରୁଛନ୍ତି?
ପି ଏଁ ବାଡ଼ୋଉଚନ୍ତି ଖାଲି ଏ ଚଗଲା ମାନେ ଏତେ ଚଗଲା ବୋପା ମା। ଛୋଟ ଛୁଆ ଦଶଟା ବଡ଼ ଛୁଆଙ୍କୁ ପାର୍ ଦବୁ ଗୋଟେ ଛୋଟ ଛୁଆଙ୍କୁ ପାଳିବା ବହୁତ୍ କଷ୍ଟ।
ହଁ।
ତଉରେ ଟୁଇନ୍ସ୍ ଛୁଆ ହେଲେ ଅଧିକ ଫୁଣି ଆ ହଇରାଣ।
ଅଁ ହଁ।
ଆଉ ଆପଣ କଁ କରୁଚନ୍ତି?
ଆଉ ଆପଣଙ୍କ ଆଡ଼େ ହାଣ୍ଡି କରେ କେମତି ପାଳ ପାଳନ କରନ୍ତି?
ଶ୍ରଦ୍ଧ? ହାଲୋ।
ହଁ ହଁ ହଁ।
ଆମ ଆଡ଼େ ତ ସେମତି ଉଁ କହିବାକୁ ଗଲେ ଶ୍ରାଦ୍ଧ ଥିବ ଦୀପାବଳିକୁୁ ଶ୍ରାଦ୍ଧ ପ୍ରୟ କରାଯାଏ ଉମ୍ ଉହୁଁ ଦୀପାବଳିକୁ ବି ଶ୍ରାଦ୍ଧ କରାଯାଏ ତାପରେ ଉ ଦୀପାବଳି ଥିବ ଉଁ ଅଁ ଦଶ ଦିନ୍ କିମ୍ବା ପନ୍ଦର ଦିନ ପୂର୍ବୁରୁ ଘର ଯାହାର ମାଟି ଘର ହବ ତାଙ୍କର ଲିପାଲୁପି କରାଯାଏ। ଆଉ ଯାହାର ଉଁ ସବୁ ଧୁ ସମସ୍ତଙ୍କ ଧୁଆ ଧୁଇ ସବୁ ପୁରା ଘର ସହର ସବୁ ଜିନିଷ ଧୁଆ ଧୁଇ କରାଯାଏ ଧୁଆଧୁଇ କରାଯାଇକି ଯୋଉ ଦିନ ବୁ ଦୀପାବଳି ଥିବ ଦି ତିନି ଦିନ ଭଲ ତିଥି ଦେଖିକି ସେ ଶ୍ରାଦ୍ଧ ଦିଅନ୍ତି ପୂର୍ବ ପୁରୁଷମାନଙ୍କୁ ଶ୍ରାଦ୍ଧ ଦିଅନ୍ତି ଶ୍ରାଦ୍ଧ ଦେଇକି ତାଙ୍କୁ ଘରୁକୁ ଡାକନ୍ତି ତାପରେ ଦୀପାବଳି ଦିନ ତାଙ୍କୁ ପିଠା ଉଁ ଏ ଯୋଉ କୁହନ୍ତି ସେ କି ପିଠା ଯୋଉ ଗୋଟେ କରନ୍ତି ସେ ପିଠା କରିକି ତାପରେ
କି ପିଠା ସେଇ ପିଠାର ନାଁ କଁ?
ହଁ ସେ ପିଠା କଣ କୁହନ୍ତି ମୋର ମନେ ନାହିଁ।
ଆପଣ ଖାଉନାହାନ୍ତି ବୋଧେ?
ନାଇଁ ମୁଁ ସେ ପିଠା ଖାଏନି।
ଆପଣ ନ ଖାଇଲେ ଆପଣଙ୍କ ପୂର୍ବ ପୁରୁଷମାନେ ଘରୁକୁ ଡାକି ଆଣିକି ଦେଇତେ।
ନାଇଁ ସେମିତି ବୋଲି ନୁହଁ ମୁଁ ସେ ଖାଏନି। ସବୁ ଜିନିଷ ମାନେ ସେଟା ମତେ ଭଲ ଲାଗେନା ଏତେ ଆଉ ତା ବଲେ ଭୋ ଗ ଗୋଟେ ପାଇଯାଏ କିନ୍ତୁ ସବୁ ଖାଏନି ଆଉ ଏତେ ବି ପସନ୍ଦ ନୁହଁ ମତେ ଆଉ। ଆଉ ଦୀପାବଳି ଆମେ ବାଣ ଫାଣ ସବୁ ଫୁଟା ଫୁଟି କରୁ ଦୀପା କ୍ୟାଣ୍ଡେଲ୍ ଫ୍ୟାଣ୍ଡେଲ୍ ଲଗଉ ଚାରିଆଡ଼େ କ୍ୟାଣ୍ଡେଲ୍ ଲଗଉ ଦୀପ ବି ଚାରିଆଡ଼େ ଲଗଉ ଠାକୁରଙ୍କ କତିରେ ଝୋ ଜୁଜୁ ମୁରୁଜ ପକଉ। ଉଁ ମୁରୁଜ ପକେଇକି ଚାରିଆଡ଼େ ଦୀପ ଲଗଉ। ବୋହୁତ ସୁନ୍ଦର ଲାଗେ ଦୀପ ଲଗେଇଲେ ଠାକୁରଙ୍କ କତିରେ ମନ୍ଦିର ଯାଉ ଆମେ ଦୀପ ଜାଳିବା ପାଇଁ। ଦୀପ ଜାଳିକି ଠାକୁରଙ୍କ କତିରେ ଏନ୍ତି ଶିବ ମନ୍ଦିର ଯାଉ। ଅଁ ମଙ୍ଗଳା ମନ୍ଦିର ବି ଯାଉ ହୁଁ ହୁଁ ଆଉ ଚଣ୍ଡୀଙ୍କ ମନ୍ଦିର ଚଣ୍ଡିକ ଠାକୁରଙ୍କ କତିକି ବି ଯାଉ। ଏନ୍ତି ସବୁଆଡ଼େ ଲଗେଇକି ପୂଜା କରି ଏନ୍ତି ଉଁ ଠାକୁରଙ୍କ କତିକି ଟିକେ ଯାଉ ମ ଲଗା ଦୀପ ଲଗେଇ ଟିକେ ମନ ଶାନ୍ତ ଲାଗିଅ ଭଲ ଲାଗିବ। ଆସୁ ଆଉ।
ଅହଃ।
ହଁ ଆମେ ବି ସେମତି ଯାଉ ମନ୍ଦିର ଘରେ ବି ଦୀପ ଲଗଉ ଲିଚୁ ଲଗେଇ ଦୀପାବଳି ଦିନଟା ଗାଁଟା ବୋଧେ ଅଲଗା ପ୍ରକାର ପରିବେ
ହଁ ସମ୍ବୁଆଡେ଼ ଲିଚୁ ଲାଇଟିଙ୍ଗ ହେଲେ ପରା ଲିଚୁ ଫିଚୁ ଲାଗିଥିବ। ଆଉ ସବୁଆଡେ ଯୋଉ ଅନ୍ଧାର ଜାଗା ଟା ବି ସବୁବେଳେ ଯାହାହଲେ ଗୋଟେ ଦୀପ ଥ କିଏ ଲଗେଇଥିବ। ସେ ଅନ୍ଧାର ଟା ଜଣା ପଡେନି। ସବୁ ପୁରା ଆଲୁଅ ପୁରା ଜଣା ପଡେ ତ ସବୁଆଡେ ଭଲ ଲାଗେ। ଅନ୍ଧାର ସେ ଦିନ ହିଁ ଜଣା ହିଁ ପଡେନି କଉଠି ଅନ୍ଧାର ସବୁ ପୁରା ଲାଇଟ୍ ଲାଇଟ ଲାଇ୍ ଚାରି ଆଡେ ଲାଗିଥିବ ନା, ଭଲ ଲାଗିବ ସବୁୁ ଗୁଡା ଦେଖିବା ପାଇଁ। ପୁଣି ବି ଚାରିଆଡେ ବାଣ ଫାଣ ଫୁଟା ହଉଥିବ।
ହୁଁ ଧନୀଠୁ କରିବ ସମସ୍ତଙ୍କର ସେଜନା ଟାକୁ ମାନେ ପୁରା ବହୁତ ସୁନ୍ଦର ଭାବରେ ଗଣନା କରନ୍ତି।
ହୁଁ ଦୀପାବଳିକୁୁ ବି ଅଞ୍ଜୁ
ଆଲୋକରେ ପର୍ବ ବୋଲି କୁହାଯାଏ।
ହଁ ଆଲୋକର ତ ପର୍ବ କୁହାଯାଏ, ପୁଣି ଦୀପାବଳିକୁ ବି ଅଧିକ ମାନେ ଗୁରୁ ଗୁରୁ ଗାଁରେ ସେମାନେ ବି ଯୋଉ ରାବଣ ଟାଇପ ର କରିକି ସେମାନେ ରାବଣ ଟାଇପର କରିକି ପୋଡ଼ା ପୋଡ଼ି କରନ୍ତି ଆଉ।
ଓଃ ହୋ ଆପଣ ଘରେ ରାବଣ କରନ୍ତି। ରାବଣ ଟାଇପରେ ନୁହେଁ ରାବଣ କଣ ରାବଣ ଟାଇପ୍
ନାଇଁ ରାବଣ ଭଳିଆ କରିକି ମାନେ ବଡ ରାବଣ ତ ନୁହଁ ଛୋଟ ରାବଣ କରିକି ଏମତି
ମାନେ ରାବଣ ଭଳିଆ କିନ୍ତୁ ସେ ରାବଣ ନୁହେଁ।
ନାଇଁ ରାବଣ ହିଁ ରାବଣ।
ଆ ରାବଣ କରିକି ପୋଡନ୍ତି ଆଉ। ତାପରେ ଆଉ ଗୋଟେ ଦି ବର୍ଷ ଏମତି ପୋଡିଛନ୍ତି, ତାପରେ ଏବେ ପୋଡୁନାହାନ୍ତି। ମଝିରେ ମଝିରେ ପୁଣି କୋଉ ବର୍ଷ କଉ, ମୁଁ ଜାଣିନି କାରଣ, ଏଇ ଯୋ ଯୋଉ ଆମ ଗାଁରେ ଯୋଉ କେତେକ ଛୁଆ ମିଶିକି ମାନେ ବଡ଼ ପିଲା ନେଇକି ପୁଅ ପିଲା ମିଶିକି ସମସ୍ତେ କରୁଥିଲେ। ମେ ବି ତାଙ୍କର ଏ ଯୋଉ ବୋଧେ ତାଙ୍କୁ ଆଉ ଇଚ୍ଛା ହେଲାନି କିବା କଣ ପାଇଁ କରୁନାହାନ୍ତି ମୁଁ ତ ଜାଣିନି।
ଆଉ ଆପଣ କରୁନାହାନ୍ତି ଆପଣଙ୍କ ସାଙ୍ଗସାଥି ମ ନେଇକି?
ଆମେ କଣ ଝିଅ ପିଲା ରାବଣ ପୋଡି ପାରିବୁ?
ହଁ କାଗଜରେ ନିଆଁ ଲ ବି ହେଇ ବାଳ ଫୁଟେଇି
ହଁ ମୋର ବି ଗୋଟେ ଜଣେ ସାଙ୍ଗ ଅଛି ରାବଣ ଶ୍ରାବଣୀ ରାବଣ ତାକୁ ଡାକନ୍ତି ବି ରାବଣ ଏମିତି ଥ ତା କଥାବାର୍ତ୍ତା
ଖାଇ ଦେଉନାହାନ୍ତି?
ସାଙ୍ଗ ଟା ଭଲ ସାଙ୍ଗଟା।
ଓହୋ। ଆଉ ଆପଣଙ୍କର କେତେ ଜଣ ସାଙ୍ଗ?
ସାଙ୍ଗ ତ ବୋହୁତ୍ ମାନେ କହିବାକୁ ଗଲେ ଭଲ ସାଙ୍ଗ ସବୁ ଭଲ ମୋର ମାନେ ଚାରି ଜଣ ଆମେ ସାଙ୍ଗ ମାନେ କ୍ଲୋଜ ସାଙ୍ଗ। ଆଉ ବି ଜଣେ ମୋର ବି ଭଲ ସାଙ୍ଗ ଅଛି। ଆମେ ଚାରିଜଣ ମାନେ ଚାରିଜଣ ଆମେ କଲେଜ ସ୍କୁଲ ବେଳେ ଉଠୁ କଲେଜ ଟାଇମ୍ରେ ପ୍ଲସ୍ ଟ ଟାଇମ୍ ରେ, ପ୍ଲଷ୍ ଥ୍ରୀ ଟାଇମ୍ ରେ ଏବେ ବି ଆମେ ଚାରି ଜଣ ସାଙ୍ଗ। ତାପ ଏବେ ବି ମୋର କଲେଜରେ ଜଣେ ସାଙ୍ଗ ଅଛି ଭଲ ସାଙ୍ଗ ସେ ଗୋଟେ ଝିଅଟେ ଭଲ ଝିଅଟେ। ସିଏ ସବୁବେଳେ ସବୁ ତା କାମ ପାଇଁ ବି ମତେ ଫୋନ ଫୋନ କରେ। ସିଏ ତା ତାମ୍ ଯାହା କାମ ବି ସେ ପଡେ ମ ତେ ବି ଫୋନ କରେ। ମୁଁ ବି ମୋର ଯାହା କାମ ପଡେ ଫୋନ କରେ, ସବୁବେଳେ ବି ଫୋନ ବି ଏବେ କାମ ପଡିଲ ବି ଫୋନ କରେ ନ କାମ ପଡ଼ିଲେ ବି ସବୁବେଳେ ଫୋନ କରେ ଆଉ।
ଆପଣଙ୍କ ଚାରିପଟେ ବୟସ ଟା ଶୁଭ ଯାଉଛି ଟିକେ ଦେଖ ରଖିକି ଫାଙ୍କା କୁ ଆସନ୍ତୁ। ଓହୋ ସେଠି କିଛି କଣ ଏ ଯଉ ପୂଜା ପର୍ବ ହଉଛି ବୋଧେ
ନାଇଁ ଫେରି ବାଲା ବି କାଇଁ?
ଓହୋ। ଆପଣଙ୍କ ରଖୁଥିଲେ ନା କଣ ଜିନିଷ?
ସବୁ ଦବା ହବା ବିକ୍ରି କରି ଆସିଛନ୍ତି ତ
ଆପଣ କଣ ଜିନିଷ ରଖିବେ ନା କଣ ନାଇଁ। ଆପଣ ରଖନ୍ତୁ। ଆମର ରଖିବାର ନାହିଁ ଆମର ଏପଟକୁ ବି ଆସୁଛନ୍ତି।
ମାଣ୍ଡିଆ ଫାଣ୍ଡିଆ ରଖୁନାହାନ୍ତି?
ନାଇଁ ଅଛି ଆମ ଆଡେ ଆପଣ ରଖନ୍ତୁ। ଆପଣଙ୍କ ବାହାଘରକୁ ଆପଣ ଯଦି ଡାକିବେ ଆମେ ଯିବୁ ସେ ମାଣ୍ଡିଆ ଟା ନେଇକି ଯିବୁ ଆମେ। ପଟେ ଯଦି ଆପଣ କହୁଥିଲେ ଆମର ନାହିଁ ସେ ଦେଖିବା ଆପଣ ଆମେ ନେଇକି ଯିବୁ ଆପଣଙ୍କୁ ବାହାରରକୁ ସେଇ ମାଣ୍ଡିଆ ଫାଣ୍ଡିଆ ଆଉ
ନାଇଁ ଆମର ମାଣ୍ଡି ଆମ ବୋଉ କିଣି
ଓ ହଁ ଆପଣ ବହୁତ ଥ ଜିନିଷ ପତ ରଖିଲେ ଆପଣଙ୍କ ପାଇଁ ମ୍ୟାରେଜ ତାହେଲେ ଏବେ ହବ ବୋଧେ ଆଉ।
ହଁ ହଁ ଏଇଠି ଜୁଲାଇ ମାସରେ।
କେବେ? କେବେ?
ଆଉଥଳ ମରେ।
ଓହୋ।
ହଉ ଆସିବେ ଆଉ।
ହଉ ଡାକିଲେ ଆମେ ନିଶ୍ଚୟ ଯିବୁ ଆପଣ ଯଦି ଏତେ ଖୁସିରେ କେବେ ଆମେ ନଗଲେ ଆପଣଙ୍କ ମନ ଦୁଃଖ ହେବ ଆପଣଙ୍କ ଉର୍ବିମା ଆପଣଙ୍କର ହେବାକୁ ଥିବା ସ୍ୱାମୀଙ୍କର ବି ମନ ଦୁଃଖ ଆମେ କରିପାରିବୁ ନାହିଁ ଆଉ ଆମେ ନିଶ୍ଚୟ ଯିବୁ ଆ ଆପଣଙ୍କ ଡାକିଲେ ଆମେ ନିଶ୍ଚୟ ଯିବୁ
ହଁ ଧନ୍ୟବାଦ।
ହଁ ଆଉ ଆପଣଙ୍କ ଆଡେ କଣ କେମିତି? ମାନେ ଚାଷ ବାସ କେମତି କଣ କରାଯାଉଚି।
ପଚାଶ ବର୍ଷ ନା କଣ କହିଲେ?
ଚାଷ ବାସ ମାନେ ନା ବର୍ଷା ବର୍ଷା ବି ହଉଛି ଧାନ ଫାନ କେମିତି ଗଜା ଫଜା ପକାହବଣି। ଆଉ ତଳିରୁୁଆରୁଇ ଏମତି ଏଗୋରେ ଲୋକଙ୍କର ବି ହେଲାଣି। ଆପଣଙ୍କ ଆଡେ କେମିତି କଣ ହେଲାଣି ନା ହେଇନି ବର୍ଷାର ଅଭାବ ଯୋଗୁ ଏତଳ ଆଙ୍କେ କିଛି ହେଇନି।
ବର୍ଷାଗାବ ଏପର୍ଯ୍ୟନ୍ତ ବିଲରେ ହାଳ କହଁଲି ହେଇନି। ବିଲରେ ଧୀରେ ଧୀରେ ଭଲ କାମ ହବ ତା ମାନେ ମାନଙ୍କୁ ବିଜେଇବା ଧାନା ବିଜେଇ ମଜା ହବୁ ମଜା ହ ସବୁ। ନେଇକି ଭିଲରେ ପକେଇବେ ତାପରେ କିଛି ପନ୍ଦର ଦିନ ଗଲା ପରେ ତ ଚାରା ଆ ତ ସୋ ଚାରା ଆ ଚାରା ସେ କ ଲୋକ ଖଣ୍ଡ ବା ମୁୂଲିଆ କରିକିନା ତାକୁ
ହୁଁ।
ବିଲରେ ରୋଇବେ ରୋଇ ସାରିଲା ପରେ ତାପରେ ତାକୁ ପଣି ପାଣି ମଡେଇବେ ତାକୁ ପଣି ଯୋଉ ଖୁସି ହେବେି ତ ସାର ପ୍ରୟୋଗ କରିବ କେମିତି? ଘ ତାଙ୍କ ସେ ଶୀତ ଦିନ ଶୀତ ଦିନ ତ ଧାନ ଅମଳ କରାଉଛି ଧାନ କାଟିବେ ଧାନକୁ ପୁଣି ତାକୁ ସରାସଣା କରିବେ ଯଦି ବର୍ଷା ବି ହେଲା ତାହ ହ ସେ ତାକୁ ଓାନ ଯୋଉ କଣ ବର୍ଷା ହେଲେ ଅଧିକ ଚାଷୀ ମାନଙ୍କର ଧାନ ନଷ୍ଟ ହେଇଯାଏ ନା।
ହୁଁ ପୋକ ଲାଗିଯାଏ ଅଧିକ ଜିନିଷ ଅଧିକା ଏଇରେ
ହଁ, ଯେତିକି ବି ଧାନ ହଉନା ଯଦି ମାନେ ବର୍ଷା ହେଇଗଲା ଲୋକର ମନଟା ଦୁଃଖ ହେଇଯିବ ନା। ଚାଷୀ ଗୋଟେ ଗୋଟେ ଆତ୍ମହତ୍ୟା କରିଦଉଛନ୍ତି ଏତେ ସାରା କରଜ କରିକି କରିଥିବେ ସେ ଯଦି ଧାନ ନହେଲା ତାଙ୍କୁ କୋଉଠି ବି ସେ ପଇସା ଆଣିବେ ତାଙ୍କୁ ସୁଯିବେ।
ହ୍ୟାଲୋ,
ହଁ ହଁ,
ହଁ ଆପଣଙ୍କ ଆଡେ ବି ସେମିତି ଚାଷ ବାସ ହଉଛି ଆଉ ନା।
ହଁ ହଁ,
ହଁ ଆମ ଆଡେ ବି ସେମତି ରୁଆ ରୁଇ ବି ଏବେ ଚାଲିଲାଣି। ମାନେ ଗଜା-ଆ-ଆ ଧାନ ତ ଏଇ ବର୍ଷାକୁ ଦେଖିକି ଲୋକମାନେ ଯୋଉମାନେ ପକାଉନଥିଲେ ବି ଏବେ ପକାପକି ହେଲାଣି। ହଉ ଏବେ ଟିକେ ମୋର କାମ ଅଛି ମୁଁ ଆପଣଙ୍କୁ ଛାଡିକି କିଛି ସମୟ କଲ କରୁଛି।
ହଁ ହଁ ଧନ୍ୟବାଦ।
ଧନ୍ୟବାଦ, ଆପଣଙ୍କ ଅ ଟାଇମ ବାହାର କରି ମୋ ସହିତ କଥା ହେଇଥିବାରୁ ବହୁତ ବହୁତ ଧନ୍ୟବାଦ।
ହ୍ହୁଁ।